ହ୍ୟାଲୋ।
ହଁ କଣ କରୁଥିଲ।
ଏଇ ବସ୍ୁ ଆଉ ଆଜି ପୁଅ ସ୍କୁଲ ପଢେଇଛି ତ ଆତି କେ କ ଏକ ସେ ଥିଲେ ତା ପଛରେ ଟିକେ ଲାଗେ ଖାଇବା ପିଇବା ଉଠା ଲେଟ କରିକି ଉଠେ ଏମିତି ଆଉ। ଆସି ଠାକୁର ପୂଜା କରିକି ଟିକେ କଣ ଖାଇଦେଇକି ବସିଛି କଣ କରିବି ଭାବୁଛି ଟିକେ ବ୍ୟାଙ୍କ ଯିବି। ହ
ହଁ।
ବ୍ୟାଙ୍କ ତ ଗଲେ ଜାଣିଥିବ ଆଉ କେମିତି ଆଉ।
ହଁ ବ୍ୟାଙ୍କ ରେ ହଁ ବ୍ୟାଙ୍କ ରେ ତ ବହୁତ ବ ଭିଡ ରହୁଛି ଅପେକ୍ଷା କରିବା ପାଇଁ ପଡିବ ବହୁତ ଲମ୍ବା ଲାଇନ ହଁ। ବ୍ୟାଙ୍କରେ ଗଲେ ସେଠି ସମୟଟା ବି ବହୁତ ପଳେଇବ ମାନେ ଇଏରେ କାମ ସାରିକି ଯିବାକୁ ପଡିବ ତମେ ଯେତେବେଳେ ତମକୁ ଟାଇମ ମିଳିବ ସେଇ ସମୟରେ ଯିବ।
ହଁ ସିଏ ଏଠି ରହିବ ତ ଲାଇନରେ ଯଦି ମଝିରେ ପଶି ଯାଉଛ ଯିଏଠି ହେଇଥିବେ ସିଏ ବି ସେଝଗଡ଼ା କରିଦଉଛନ୍ତି କରି
ହଁ ସେମାନେ ସବୁ ଜାଗାରେ ଆଜିକାଲି ତ ସବୁ ଜାଗାରେ ଏ ସେ ହେଲା ଡାକ୍ତରଖାନା ହଉ ସେ ଦୋକ ଦୋକାନ ହଉ ସବୁଠି ତମକୁ ଲାଇନ କରିବା ପାଇଁ ପଡିବ ଟିକେ ହେଲେ ସେଠି ପୁଣି ହେବାକୁ ପଡିବ
ହଁ ନିୟମ ତ ମାନିବାକୁ ପଡିବ ସବୁଠି ନିୟମ ନ ମାନିଲେ ସେଟା ବି ଠିକ କଥା ନୁହଁ ଆଉ ଏଇ ବ୍ୟାଙ୍କ ପଇସା ଉଠେଇଦେବି ଭାବୁଛି ଆଉ କିଛିଟା
ତମର ସୁଭଦ୍ରା ଯୋଜନା ଆସିଛି
ନା ପା ସେଇ ବିଷୟରେ ଜାଣିନି ଥାର୍ଡ କିସ୍ତି ଟା
ଅଁ ସୁଭଦ୍ରା ଯୋଜନା ପ୍ରାୟ ସମସ୍ତଙ୍କର ଆସିନି ଏଇ ମୋର ବି ମାନେ ଏମିତି ମାନେ ପ୍ରାୟ ଲୋକଙ୍କର ଆସିନି ସେମାନେ ବି କି ଫୋନ୍ କରୁଛନ୍ତି ଯାଇକି ବ୍ଲକରେ ଦେଖା କରିବା ପାଇଁ ସେ ତମର ନମ୍ବର ରେଜିଷ୍ଟର୍ ହେଇଛି କି ନାହିଁ ଏ ସୁଭଦ୍ରା ଯୋଜନା ପ୍ରାୟ ଗଭର୍ଣମେଣ୍ଟ ଏତେ ଇଏ କରୁଛି କିନ୍ତୁ ଦେଖିଲା ବେଳୁ ଆସୁନି ତ ସୁଭଦ୍ରା ଯୋଜନା ପ୍ରାୟ ଲୋକଙ୍କର ଆସୁନି ହଁ
ମୁଁ ଯାଇଥିଲି ବ୍ଲକ କ ସେି ଡି ପିଓ ଅଫିସ ଯାଇ ଥିଲି ପ୍ରଥମେ ସେମାନେ କହିଲେ ବୁଝିଲି ଜଣଙ୍କଠୁ ସେ କହିଲେ ଯାଇକି ସିଡି ପି ଅଫିସ ଦେଖା କର ସିଡି ପି ଅଫିସ ଦେଖା କଲା ପରେ ସେମାନେ କହିଲେ କଣ କଲେ ଗୋଟେ ତାପରେ କହିଲେ କମ୍ପ୍ୟୁଟରରେ କାମ କହିଲେ ଗୋଟେ ସେକେଣ୍ଡ ରେ କହିଲେ ବ୍ୟାଙ୍କ ଯାଇକି ଦେଖା କର ବ୍ୟାଙ୍କରେ ଗଲି ସିଏ ବି କଣ ଭିମ ମି ଏମତି କଣ ଦି ତିନି ଦିଟା ଆପ ଖୋଲିଲେ କଣ ସବୁ କଲେ କଲେ ରହିଲି ବି ସେଠି କେତେ ସମୟ ତାପରେ ସେଠି ରହିକି କେତେ ସମୟ ବି କାମ କଲା ପରେ ଆସିଲି କହିଲେ ହେଇଯିବ ଯାଅ ଘରକୁ ମୁଁ ବି ଆଉ ରିଟର୍ଣ ଯାଇନି ବ୍ୟାଙ୍କ ବୁଝିନି ପଇସା ଆସିଲା କି ନାଇଁ କିଛି ଅପଡେଟ ବି ଜାଣିପଉନି ଆଜି ଗଲେ ଖାତା ଟା ଅପଡେଟ୍ କରିବି ଆମର ଏଠି ବ୍ୟାଙ୍କ ରେ ସମସ୍ୟା ଯେ ଯୋଉ ଖାତା ପାସବୁକ୍ ଅପଡେଟ ପାଇଁ ଯୋଉ ଅଛି ମେସିନ ଟା ସେଥିରେ ବହି ମାନେ ପ୍ରାୟ ଟାଇମ ସେ ମେସିନ କାମ କରୁନି ଆମର ଏଇଠି ଲାଇନରେ ରହିକି ମେସିନ କେହି ରହୁନାହାନ୍ତି ବ୍ୟାଙ୍କ ବାହାରେ ଥୁଆ ହେଇଛି ସେଥିରେ ଖାତା ପୁରରେଇ ଦବ ସେ ଖାତା ଅପଡେଟ କରିକି ବାହାର କରିଦବ
ହଁ
ସେଟା ଅଧା ଦିନ ଚାଲ ଅଧା ଦିନ ଖରାପ ଆମର ଏଇ ବ୍ରାଞ୍ଚ ରେ ମୁଁ ସେଇ ଏବେ ଖରାପ ଥିବ କି ଠିକ ଥିବ କି ନହିଁ ଜାଣିନି ତଥାପି ବ୍ୟାଙ୍କ ବହୁତ ଦିନ ହେଲା ଯାଇନି ଟିକେ ଯାଇକି ବୁଝାବୁଝି କରିକି ଆସିବି ଲୋନ ଟେ କରିବି ବୋଲି ଭାବି ସେ ବିଷୟରେ ବୁଝାବୁଝି ଟିକେ କରି ଥିଲି ବାରମ୍ବାର କଣ ଆଉ ବୁଝିବି ଏ ହବ ହବ କିନ୍ତୁ ଭାବୁଛି ଯାଇକି ଟିକେ ଦେଖିବା କଥା ହେଇକି ଖାତା ଅପଡେଟ କରିକି କିଛିଟା ପଇସା ଦରକାର ଅଛି ଉଠେଇକି ଆଣିବି ଆଉ ତୁମେ ବ୍ୟାଙ୍କ ରେ ପଇସା
ବ୍ୟାଙ୍କ ରେ ଆ ପଇସା ଯାଇ ଥିଲି ସେ ସୁଭଦ୍ରା ହେ ପାଇଁ ଯେ ସେ କହିଲେ ବାହାଘର ହେଇଯାଇଛି ତ ଦୁଇ ବର୍ଷ ହେଲାଣି ତ ସେ ଏଥିପାଇଁ ସେ ଟିକେ କଣ ଅ ରାସନକାର୍ଡ ଆମର ଯୋଉ ମିଳେ ବାପା ଘର ଯୋଉ ରା କଡେ କିନ୍ତୁ ମୋର ଏଠି ଅଛି ସେଠି ତ ହେଇନି ତ ସେ କାଟିଦେଇଛନ୍ତି ଦିଟା ଆସିଚି ତାପରେ ବନ୍ଦ ହେଇଯାଇଛି ଯାଇଁକି ଦେଖା କରିଥିଲି ବ୍ଲକ ରେ ସେ କହିଲେ କି ଅ ଫଟ ଫଟ ଉଠେଇକି ନେଇଛନ୍ତି କଣ ହୋଉଚି ଦେଖିଆ ତାପରେ ନେଇଛନ୍ତିତ ଯଦି ଆସିବାର ଥିବ ଆସିବ ଜଣାପ ପଡ଼ିଯିବ
ହଁ
ଥିଲି ଏଇ ପାଞ୍ଚ ସାତ ଦିନ ପୂର୍ବରୁ ଯାଇକି ଦେଖା କରିଥିଲି ସେମାନେ ଫୋନ କରିଥିଲେ କି ତମେ ସୁଭଦ୍ରାଚନା ଯୋଉମାନଙ୍କର ଆସୁନି ଆସିକି ଦେଖା କର କଣ ଅସୁବିଧା ଅଛି ଜଣାଅ ସେଇୟରେ ଯାଇଥିଲୁ ଆାଇକ ଦେଖା କରିଛୁ ଦେଖିବା କଣ ହଉଛି ଆଉ କଣ କରିବା ସରକାରୀ ସୁବିଧାାରୁ ତ ବଞ୍ଚିତ ହବାକୁ ପଡୁଛି ଆଉ
ହଁ ସରକାର ସୁବିଧା କରୁଛନ୍ତି ଏମିତି କି ସେ କି ବହୁତ ଲୋକ ଆମର ବୋଲି ନୁହଁ ଥାର୍ଟି ପରସେଣ୍ଟ
ହଉଛି ଆଉ
ହୁଁ ଥାର୍ଟି ପରସେଣ୍ଟ ପିଲାଙ୍କର ମିଳିନି ପଇସା
ହଁ
ଦେଖେ ବ୍ୟାଙ୍କ ଗଲେ ଜଣା ପଡିବ ଆ ଜ ଅପଡେଟ କଲେ ଖାତା କଣ ହଉଛି କେତେ କଣ ଆସିଛି କି ନ ଆସିଛି ଖାତା ଦେଖିଦେଲେ ଜଣା ପଡିଯିବ ସବୁ ଡିଟେଲସ ଗୁଡା ପାଇଯିବେ ଏଇ ଆଉ ଟିକେ ଗଲେକି ଯା ଏବେ ତ ବ୍ୟାଙ୍କ ଖୋଲିଥିବ ସେକେଣ୍ଡ ଆୱାର ଗଲେ ଟିକେ ଇଜି ହୁଏ କାମ କରିବାକୁ ଫାଷ୍ଟ ଆୱାର ଟିକେ ଭିଡ ଥାଏ ଛୁଟି ଥିଲା ନା ଖୋଲି
ବ୍ୟାଙ୍କ ତମର ପାଖରେ ନା ସେଇଠୁ କେତେ କିଲୋମିଟର ହବ
ପାଖରେ ବଜାର ଟା ପାଖ ସେଇ ବଜାର ଭିତରେ ସବୁ ରହୁଛି ଆଉ
ତମର ଭଲ ବଜାର ଭିତରେ ଆମର ଟିକେ ଆମର ଗାଁ ଭିତରେ ତ ତ ଯିବାକୁ ପଡ ଭୁବନକୁ ଯିବାକୁ ପଡ ଆମରଠୁଙ୍କ ହେଲା ସାତ ଆଠ କିଲୋମିଟର ହେଇଯିବ ତ ଯାହା ବିି ଦରକାର ହୁଏ ସେ ଭୁବନକୁ ଯିବାକୁ ପଡେ ଆଉ
ଆମର ବି ଏଇଟା ଗାଁ କିନ୍ତୁ ବଜାର ପାଖ ଗାଁ ଟା ସେଥିପାଇଁ କେଯି ହୁଏ।ମାର୍କେଟି ଫାର୍କେଟିଂ ସୁବିଧା ହୁଏ।ଭଲ ମାର୍କେଟ ବି ସବୁ ଫସିଲିଟି ବି ଭଲ ଅଛି, ସେଥିପାଇଁ ଟିକେ କାହିଁ ଏଇଠି ସବୁ
ତମର ହଁ ସେଠି ବି ମାନେ ହଁ ତମର ସେଠି ମହ ଉତ୍ସବ ବୋଧେ ହୁଏ କଣ ଅ ଡିସେମ୍ବର ମାସ କି କଣ ଏମିତି ମହୋତ୍ସବ ହୁଏ।ଶୁଣିବାକୁ ପାଇଥିଲି ଯେ ତମର ସେଠି ଭଲ ମହୋତ୍ସବ ହୁଏ।
ହଁ ହଏ
ବହୁତ ଆଡୁ ଲୋକ ଆସନ୍ତି ଆ ହୁଏ। ଚାରି ପାଞ୍ଚ ଦିନ ଧରିକି ହୁଏ।ମହୋତ୍ସବ ଆ ବହୁତ ମାନେ ଭଲ ଆଡମ୍ବର ସଖରେ ପାଳନ କରନ୍ତି ଲୋକମାନେ।
ହଁ ଦୋକାନ ବୋଜାନ ପଡେ ହଜାରେ ହୁଁ ହଁ ହଜାରେ ଭଳିଆ ଦୋକାନ ପଡେ ତା ସହିତ ବଗଜାଲ ପୂଜା ହୁଏ ବହୁତ ବଡ ଆକାରରେ ପୂଜା ହେଇଥାଏ।
ହଁ
ଏମତି ଆଉ
ହଁ ସବୁଠୁ ଲୋକ ବି ଆସନ୍ତି ଦେଖିବା ପାଇଁ ଆଉ ତମ ଘର ହଁ ସେଇଠି ସେଇ ମହୋତ୍ସବରୁ ସେଇଟା ଘର ବି ପାଖ ତୁମର ବୋଧେ ସେଇ ଏରି ମାନେ ଅଞ୍ଚଳ ପୁରା ପାଖ
ହଁ ସେଇ ଗୋଟିଏ ଅଞ୍ଚଳ ସେଇ ଗୋ କେଏ ଜାଗା
ହଁ ଆଉ ରଜରେ କଣ କେମିତି ପିଠା କଣ କରିଥିଲ
ପୋଡ଼ା ପିଠା ହେଇଥିଲା।
ପୋଡପିଠା ପୋଡପିଠା ଖାଇବା ପାଇଁ ଭଲ ଲାଗେ କିନ୍ତୁ ଆଜିକାଲି ଆଉ କଣ ପୋଡ ପିଠା ହଉ ଅଛି ନା ସମସ୍ତେ କରିପାରୁଛନ୍ତି।
ହଁ କରୁନାହାନ୍ତି କିଛି ଲୋକ କିନ୍ତୁ
ଆ ପୁରୁଣା ଯୋଉମାନୋନ ଆମର ଜେଜେମା ଇଏ ସେଇମାନାନଙ୍କ ଅ ଟାଇମ ରେ ସେମାନେ ଯେମିତି କରୁଥିଲେ। ଆଉ ଆଜିକାଲି ମାନେ ଇଏରେ ସେସବୁ ଜିନିଷ ହଜି ହଜି ଲୋପ ହେଗଲାଣି ମାନେ ସମସ୍ତଙ୍କୁ ବି ଜଣା ନଥିବ ସେ ପିଠା କେମିତି କ ଦ ଗାଣ
ହଁ ଆଗରୁ ନିଆଁ ରଡ ଦେଇକି ପଡୁଥିଲେ। ଏବେ ଉଭାନରେ ପଡୁଛନ୍ତି ତ ଫରକ ରହୁଛି ପିଠାରେ ଆଉ ଟେଷ୍ଟ ଅଲଗା ଅଲଗା ରହୁଛି ସେମ୍ ଟେଷ୍ଟ ଆସନି
ପୋଡପିଠା କେମିତି କରନ୍ତି ତାର ବି ମାନେ ତରିକା ବି ଆମ ସମସ୍ତଙ୍କୁ ଜଣା ନଥିବ।
ହୁଁ।
ଆମର ବି ହେଲା ଶାଶୁଘରେ ପୋଡପିଠା ଆମର ଶାଶୁ କରିଥିଲେ ଆମେ ମାନେ ବୋଉ ମନଙ୍କୁ ତ ଆଜିକାଲି ଆଉ ଜଣା ନାହିଁ ସେଇ ଶାଶୁମାନେ କି ବୁଢ଼ୀମା ମାନେ ଏମିତି ସବୁ କରନ୍ତି ଆଉ।
ହୁଁ ଆଉ ଯୋଗେଇ ଦଉ। ିବୁ ଆମ ବି ଯୋଗ ଯୋଗେଇ ଦଉ ସବୁ ଚୁନା କରିଦଉ ନଡ଼ିଆ କା ଠିକି ସବୁ ଥୋଇଦବୁ ଶାଶୁ ଆମର କରିଦିଅନ୍ତି ଜନ୍ତା ଜନ୍ତା ଟା ସେଏ କରନ୍ତି ଆଉ। ପଡ କ ହୁଁ
ଆଉ ଏଇଭଳି ଏମିତି ହଉଛି ଆଉ। ଆଉ ପିଲାମାନଙ୍କ ତାଙ୍କର ଖାଇବା ସବୁ ଅମସ୍କୁଲ କୁ କଣ ଟିଫିନ ବିଫନ୍ ନେଇକି ଯାଉଛନ୍ତି
ହଁ ଆଜି କରି ଆଜି ଟିକେ ଲେଟ୍ ହେଲା ତ ଅଭ୍ୟାସ ହୋଇଯାଇଛି ଲେଟରେ ଉଠିବା ସ୍କୁଲ ବନ୍ଦ ଥିଲା ତିନି ମାସ ହେଇଗଲାଣି ସେଥିପାଇଁ ମ୍ୟାଗି ଟିକେ କରିକି ଦେଇଦେଲି ଇଜି ହବ ବୋଲି। ମ୍ୟାଗି ଟିକେ ଖାଇକି ଆଉ ନେଇଯାଇଚନ୍ତି ଆଉ। ସେ ଟିକେ ମ୍ୟାଗି ପ୍ୟାଗି ଖାଇବାକୁ ବେଶୀ ପସନ୍ଦ କିନ୍ତୁ ରୁଟି କରିବାକୁ ଖାଲି କହିଥିଲା ରାତିରେ ଯେ ରୁଟି କରିଦବ ମାମା। ମୁଁ ଆଉ ଟାଇମ ଦେଇପାରିବିନି ସେତ୍ ସେଥିପାଇଁ ମୁଁ କରିଦେଲି ମ୍ୟାଗି ସେ ମ୍ୟାଗି ନେଇକି ଯାଇଛି।
ଅ ଛୁଆ ଆଜିକାଲି ଛୁଆ ମାନଙ୍କର ବେଶୀ ଏଇ ମ୍ୟାଗି ପି ଏଇଗୁଡ଼ାକ ବେଶୀ ଖାଇବା ପସନ୍ଦ। ଆଜିକାଲି ଆଉ ଉ ମାନେ ଏ ଖାଉନାହାନ୍ତି ଘର ଦେଶୀ ଜିନିଷ ବେଶୀ । ପସନ୍ଦ କରୁନାହାନ୍ତି ଏଇ ସବୁ ଜିନିଷକୁ ବେଶୀ ଖାଇବା ପାଇଁ ଭଲ ଲାଗୁଛି ତାଙ୍କୁ।
ହଁ ତ ସେଇ କଥା ଆଉ ମାଣ୍ଡିଆ ଜାଉ କଇଲୁ ଖୀର୍ ଖୋଇଦେବି ନା ନା ଖାଇବିନି। ମୁହଁ ବୁଲେଇ ଦେଲା ରାଗିଇଲା ଯେମିତି ମ୍ୟାଗି ଚାମଚ ଦେଇଦେଲି ଆଁ କରିକି ଖାଇଦେଲା।
ସେଇଆ ବା ଆଜିକାଲି ସମସ୍ତେ ଏଇ ସବୁ ଖାଇବା ପ୍ରତି ଟିକେ ବେଶୀ ହେଇଗଲେଣି କିନ୍ତୁ ଏଇ ଜିନିଷର ଦେହ ପାଇଁ ଭଲ ନୁହଁ। ବୁଝନାନ୍ତି ପା ଟି ଇ ପାଇଁ ଖାଉଛନ୍ତି ସମସ୍ତେ ଆଉ।
ପାଟି ଟେଷ୍ଟ ପାଇଁ ଆଉ ହୁଁ ପାଟିକୁ ଭଲ ଲାଗିଲେ ଏ ହେଲା ଚଟପଟା ଦରକାରେ। ଅମ୍ ଆଉ କି ପାଟିକି କିଛି ଘର ଜିନିଷ ମାଣ୍ଡିଆ ଟା କେତେ ଭଲ ଜିନିଷ।
ମାଣ୍ଡିଆ ଟା ସବୁ ଜାଗାରେ ବି ମାନେ ମିଳୁନି ମାଣ୍ଡିଆ ମାଣ୍ଡିଆକୁ ଯାଉ କରିବ ମା ଆ ବି ପିଠା କରିପାରିବ ମାଣ୍ଡିଆ ର ବି ବହୁତ ଆଇଟମ ଅଛି ହଁ କରିପାରିବ ଛୁଆ ଖାଇ ନ ଖାଇଲେ ତମେ କଣ କରିବ
ହଁ
ଆଉ
ହୁଁ ଆଉ କଣ ସେ ଯାଇଛି ଏନ୍ତି ଆଉ ବାରଟା ପଇଁଚାଳିଶ ରେ ଛୁଟି ତାକୁ ଯାଇକି ଆଣିବାକୁ ପଡିବ ମତେ ତା ପୂର୍ବରୁ ଟିକେ ବ୍ୟାଙ୍କ ଯାଇକି ପଳେଇ ଆସିଲେ ତାକୁ ନେଇକି ଆସିବି ଆଉ ଯଦି ଫାଷ୍ଟ ଆୱାର ନହେଲା ପୁଣି ସେକେଣ୍ଡ ଆୱାର ଯିବି ବୋଲି ଭାବିଛି କାମ ସାରିଦବା ଆଉ
ହଁ କାମ ସାରିଦବ ଖରା ବି ହଉଛି ଆ ତା ଖରା ହଉଛି ଶୀଘ୍ର କାମ ସାରିକି ବି ଆସିବ ଆଉ ଛୁଆଙ୍କର ପୁଣି ଖାଇବା ପିଇବା ଅଛି ଏବେ ସବୁ ଦାୟିତ୍ୱ ନେବାକୁ ପଡିବ
ହଁ ସେଆ ଆସିଲେ ଏ ସ୍କୁଲ ପାଠ ଖୋଲା ହେଲାଣି ମାନେ ସ୍କୁଲ ହୋମୱର୍କ ଟିୟୁସନ ହୋମୱର୍କ ସବୁ ଅପଡେଟ ରଖିବାକୁ ପଡିବ
ସ୍କୁଲ ଖୋଲିଲେ ସ୍କୁଲ ଖୋଲିଲେ ସେଇଟା ମା ମାନଙ୍କର ଗୋଟେ ବଡ ଚିନ୍ତା ସେ ତା ପିଲାର ହୋମୱାର୍କ କର ତାକୁ ସ୍କୁଲ ଟାଇମରେ ପଠାଅ ସେଟ ଛୁଆଙ୍କର ଟାଇମ ଅପେକ୍ଷା ମାର ଦାୟିତଵଟା ଅଧିକ
ହଉ ଆଉ ମୁଁ ର ହଁ ଦେଖିଆ ଦେଖି ଯଦି ଯାଇ ହବ ଟିକେ ପଳେଇବି ବ୍ୟାଙ୍କ ଟାଇମରେ ବାହାରିକି ରହିଲି ବା ହଁ ହଁ ବା
ବାସ୍